ହ୍ୟାଲୋ। ହ୍ୟାଲୋ ଭାଇ ହ୍ୟାଲୋ। ଭାଇ ଜୟ ଜଗନ୍ନାଥ। ହ୍ୟାଲୋ
ଆ ହ
ହ୍ୟାଲୋ
ହଁ ଜୟ ଜଗନ୍ନାଥ ବୋଲୋ।
ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବୋଲୋ।
ଭାଇ କଣ କରୁଚ?
ଫୋନ ପେ ରେ ପକେଇବି। କାଲି କଟିବ ସେଟେ ମହାରା ବସିଛି।
ଆଉ କଣ ଖାଇଛ? କଣ ଖାଇଥିଲ?
କିଛି ଖାଇନି ଭାଇ ଭୋକ ଲାଗୁଛି ଆଉ
ଭାଇ କଣ ଖାଇଥିଲ?
ଆ
କଣ ଖାଇଥିଲ?
ଭାଇ ଆପଣଙ୍କ କଥା ଟିକେ ଭଲସେ ଶୁଭୁନି ଟିକେ।
ମୁଁ କହିଲି କିଛି ଖାଇନି ଭାଇ।
ଭାଇ କଣ ପାଇଁ କିଛି ଖାଇନ ନା ଏବେ ଉଠିଲ ବୋଧେ।
ଭାଇ କେତେବେଳୁ ଉଥିଲିନି ଖାଇନ ଗଟା ଆଉ ରାଗ ତ ଆଉ
ଅ ହଁ ହଁ ଆଉ ଗାଧେଇ ସାରିଲଣି ନା ଗାଧୋଇ ନ?
ଆଜି ଗାଧେଇବିନି ଖାଇବିନି
ଅହଁ ଭାଇ ଗୋଟେ କଥା କହିଲ ତମ ଘରେ ଧଳା ଲାଇଟ ଲାଗିଛି ନା ନାଲି ଲାଇଟ?
ଆମ ଘରେ
ଭାଇ ଭାଇ ଏ ଯେଉଁ ଶହେ ଟଙ୍କିଆ ଲାଇଟ ନାହିଁ ଯେଉଁ ପନ୍ଦର ଟଙ୍କିଆ ଯେଉଁ ନାଲି ଲାଇଟ ଲାଗି ତମ ଘରେ।
ଷ୍ଟାର୍ଟିଙ୍ଗ ନ ଲାଇଟ
ଆଉ ଭାଇ କେତେଟା ଫ୍ୟାନ ଅଛି ତମ ଘରେ କହିଲ?
ଆମର ଫାଳେଖାନ ଶୁଭେଇ ଗୋଟେ ବି ହବନି ନା ଫାଳେ
ହଁ ହଁ ଆଉ ବଲ କେତେଟା ଅଛି ତମ ଘରେ?
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ଭାଇ ତମ ଘର ଭାଇ କେତେଟା ଫ୍ୟାନ ଅଛି?
ଫାଳେ ଶୁଭା
ଆଉ ଭାଇ ହିଟର ଅଛି ନା ନାହିଁ ତମ ଘରେ?
ହିଟର ନାଇଁ ଗ୍ୟାସ୍ ଚୁଲା?
ଗ୍ୟାସ ଅଛି ଚୁଲା ଅଛି। ଇନଡକ୍ସନ ଅଛି।
ହଁ ହଁ। ଆଉ ତମେ ଘରେ ସୁଇଚ୍ ମାଇଲେ ଫ୍ୟାନ୍ ବୁଲେ ନା ଏ ଯଉ ପ୍ଲଡ ନେଇ ଗେଞ୍ଚିଲେ ଫ୍ୟାନ ଟା ବୁଲେ?
ସ୍ୱିଜ୍ ମାଇଲେ।
ସୁଇଚ ମାଇଲେ ଆମ ଘରେ ଭାଇ
ସ୍ୱିଚ ମାରିଲେ ନାହିଁ ପ୍ଲକ ଗେଞ୍ଜିଲେ ଆମ ଘର ଫାଳିକିଆ ଫ୍ୟାନ ଚାଲୁନି।
ଆମର ବି ଭାଇ ପ୍ଲଗ ଗେଂଜିଲେ ଫ୍ୟାନ ଘୂରେ। ଆଉ ତମ ଘର ପାଖରେ କୋଉଠି ନଳକୂଅ ଅଛି?
ଆମ ଘର ପାଖରେ ନଳକୂପ ନାହିଁ ଘର ପାଖରେ ବୋରିଂ ଅ ବୋରିଂ
ଓ ହଁ ବୋରିଂ ଅଛି ତାହେଲେ ବଡ଼ ଲୋକ ଆଉ ନୁହଁ।
ହଁ ଆମର ଯାହାଜ ଚାଲୁଚିବା ସବୁବେଳେ।
ଆଉ ଆଉ କଣ କଣ ସବୁ ତମ ଘରେ କଣ କଣ ସବୁ ପରିବା ଅଛି ଟିକେ କହିବ?
ପାରିବା ମୁଁ କଣ ରୋଷେଇ କରୁଛି ଜାଣିବି।
ଆଉ କ୍ରିକେଟ ଖେଳିବାକୁ ତୁମକୁ ଭଲ ଲାଗେ?
ଭାଇ ଗୋଟେ ଗପଟେ କହୁନା ମୁଁ ଟିକେ ଶୁଣନ୍ତି ନିଦ ଲାଗୁଚି।
ଭାଇ କ୍ରିକେଟ ଖେଳିବାକୁ ତମକୁ ଭଲ ଲଗେ?
ଭଲ ଲାଗେ। ଆହାଃ। ହଁ ଶୁଭୁଚି ଭାଇ କୁହ?
ଭାଇ କ୍ରିକେଟ ଖେଳିବାକୁ ଆପଣଙ୍କୁ ଭଲ ଲାଗେ କି?
ଭଲଲାଗେ।
କ୍ରିକେଟ ଖେଳିବାକୁ ଭଲ ଲାଗେ?
ଇରେ ହଁ ଭଲ ଲାଗେ।
କଣ କରିଆକୁ ଭଲ ଲାଗେ ବଲ୍ ଗୋଟେଇବାକୁ ନା ବ୍ୟାଟିଂ କରିବାକୁ ନା ବଲ୍ ପକେଇବାକୁ?
ମତେ ବଲ ଟା ଚୋରି କରିବାକୁ ଭଲଲାଗେ।
ହଁ ହଁ ତମ ଘରେ ବ୍ୟାଟ ଅଛି?
ନା ଆମର ଠେଙ୍ଗା ଅଛି।
ଠେଙ୍ଗା ଅଛି?
ହଁ।
ବଲ?
ବଲ ନାହିଁ।
ଆଉ ଲାଇଟ୍ ବଲ ଲାଇଟ୍ ବଲ ନାହିଁ ତମ ଘରେ?
ଖାଲି ବଲ ଅଛି।
ଆଚ୍ଛା ମତେ ଗୋଟେ କଥା କହିଲ? ତମ ଘରେ ଗାଡି ଅଛି ନା ସାଇକେଲ ଅଛି?
ରେଳ ଅଛି।
ଏ ରେଳ ଅଛି।
ଆଉ ଘରେ ଗୋଟେ ସାଇକଲ ଅଛି ଗୋଟେ ବାଇକ ଅଛି।
ତମ ଘରେ ବସ୍ ଅଛି ନା ଟ୍ରକ୍ ଅଛି?
ତା ତଳଟା ଅଛି।
ହେ ହେ କଣ ଅଛି?
ବସ ଟ୍ରକ ର ତଳଟା ମାନେ ତାର ଯୋଉ ଚକା।
ହଁ ଚକା ଅଛି ଆ। ଆଛା ଆଉ କେତେବେଳେ ବାହାରକୁ ଯିବ ବୁଲିବା ପାଇଁ?
ବାହାର କୁ ଯିବି ଯେ ଆମ ଗାର
ଆଚ୍ଛା ଭାଇ ତମେ ଚପଲ ପିନ୍ଧ ନା ବୁଟୁ?
ମୁଁ କରିଦଉ ଥିଲି।
ହଉ।
ଆଚ୍ଛା ଆଉ ତମ ଫୁଲ ପ୍ୟାଣ୍ଟ ହିଁ ହିଁ ହଁ। ଯାଇବି ତମର ବ୍ରାହ୍ମଣ ଯେ ଆଚ୍ଛା ତମେ ଫୁଲ ପ୍ୟାଣ୍ଟ ପିନ୍ଧ ନା ହାଫ ପ୍ୟାଣ୍ଟ? ହିଁ ହିଁ।
ଫୁଲପ୍ୟାଂଟ, ହାଲପପ୍ୟାଣ୍ଟ ପିନ୍ଧନ୍ତି ତା ଭିତର ପ୍ୟାଣ୍ଟ ଟା
ଆଚ୍ଛା କଣ କି ପ୍ୟାଣ୍ଟ୍ ପିନ୍ଧ?
ପିଣ୍ଟର ଲାଲ୍।
ହଁ ହଁ ଆଉ ସାର୍ଟ ପିନ୍ଧ ପିନ୍ଧ ନା ଗଞ୍ଜି?
ସାର୍ଟ ଗଞି ପିନ୍ଧେନି।
ଆଚ୍ଛା। ତମେ ସକାଳୁ ଉଠିଲେ ଦାନ୍ତ ଘସ ନା ଯୋଉ ବ୍ରଶ ରେ ଘସ ନା ଦାନ୍ତ କାଠିରେ?
ମୁଁ ଗୁଟଖା ରେ।
ଗୁଟଖା ରେ। ଆଛା ଆ ମଗରେ ଗାଧାଅନା କଂସାରେ।
ମଗ ରେ। ମ ପ ଚିକ
ଆଛା ଆଉ ଭାଇ ଆଚ୍ଛା ଆଉ ମତେ ଗୋଟେ କଥା କହିବ। ସୀତାଙ୍କୁ କିଏ ବନବାସକୁ ନେଇକି ଯାଇଥିଲେ।
ବିଲକୁଲ
କିଏ ଯାଇଥିଲେ ରାବଣ ସୀତା ରାବଣ ସୀତାକୁ ବନବାସ ହଁ ରାବଣ ଠିକ ଭାଇ ସୀତାଙ୍କୁ କିଏ ହରଣ କରିଥିଲେ। ରାମ କିଏ।
ହରଣ କରିଥିଲେ ରାମ।
ହଁ ଅଚ୍ଛା କହିଲ ତମର ଚାଳ ଘର ନା କୋଠା ଘର?
ଆମର ହଉଛି ପାଲ ଘର।
ପାଲ ଘର ନୁହଁ ଆଚ୍ଛା ଭାଇ ତମ ଘର ଯୋଉ? ତମେ ଯୋଉଠି ଏବେ ଅଛ ସେ ଘରେ କବାଡ ଲାଗିଛି।
ଆମ ପପ
ଗ୍ରୀିଲ ଲାଗିଛି ଆଚ୍ଛା। ଆଉ ଭାଇ ଆପଣ କଣ ଚାକିରି କରିଛ
ଭାଇ ଏଇଟା ପ୍ଲାଣ୍ଟରେ କାମ ଚାଲିଚିତ ସେଇଆ ସେଇଟା ଶୁବୁଚି।
ହୁଁ।
ଆଚ୍ଛା ଭାଇ ତମେ ଚାକିରି କରିଚନା ଜବ୍?
ମୁ ମୁକଣ କରେ ସୁରାଟରେ ଅଛି।
ସୁ ସୁ ସୁ ସୁରଟରେ ସୂତା କଳରେ?
ଆଜ୍ଞା।
ସୁରଟରେ ଭାଇଁ ମୁବିଅଛି ଦେଖିବ ଗୋଟେ ଶୁକୁଆ ଫା ଫ୍ୟାକ୍ଟ୍ରିରି ଶୁକୁଆ ଫ୍ୟାକ୍ଟ୍ରିରି ଗୋଟେ ଅଛି ହେଲା।
ହୁଁ।
ସେ ମାଛ ଉପରେ ମୁଲୁଣ ମାରୁଚି।
ଆଚ୍ଛା ମତେ ଗୋଟେକଥା କହିଲ ତମେ ପୁରୀ କେବେ ଦେଖିଚ?
ଜଗନ୍ନାଥ ପୁରୀ ଓଡ଼ିଶାରେ ପ୍ରଧାନ
ଜଗନ୍ନାଥ ପୁରୀ ତମକୁ ପଚାରିଲି ପୁରୀ ସମୁଦ୍ର ଦେଖିଚନା ତମକୁ ପଚାରିଲି।
ଦେଖିଚି ସମୁଦ୍ର କୂଳ
ଆଉ ଜଗନ୍ନାଥଙ୍କୁ ଦେଖିଚ?
ଦେଖିଚି।
ହୁଁ ହୁଁ ପୁରୀରେ ତମେ କଣ ଖାଇଥିଲ ଟିକେ କହିଲ ମନେ ପକେଇକି?
ହୁଁ।
ଆଉ ତାଆଗରୁ ଗାଧେଇକି
ଆଉ ଭାଇ ତମ ଘରେ ଖଟ ଅଛି ଖଟ ଖଟ?
ହଁ ଆମ ଘରେ ଅଛି ଖଟଅଛି
ଆଉ ଏଯୋଉ ଫ୍ରିଜ୍ ଅଛି ଫ୍ରିଜ୍ ଯୋଉଟା ଥଣ୍ଡାକରେ ପାଣିକି?
ଫ୍ରିଜ୍ ଆମର ନାହିଁ ଆମର ଭାଇ ଅଛି ଫ୍ରିଜର୍।
ଫ୍ରିଜର ଆଚ୍ଛା ଆଚ୍ଛା ଭାଇ ମତେ ଗୋଟେ କଥା କହିଲ ତମଘରେ ଲୁଗା ଶୁଖେଇବା ପାଇଁ କଣଅଛି ଯୋଉ ମାନେ ପ୍ୟାଣ୍ଟ ସାଟ୍ ଶୁଖେଇିବା ପାଇଁ?
ତାରଅଛି ନୁଅଁ। ଆଚ୍ଛା ତମେ କଣତେଲ ଲଗାଅ ମୁଣ୍ଡରେ?
ତୁଣ୍ଡରେ ମୁତେଲ ଲଗାଏନି।
ହୁ କିଏ କଣ ସର୍ଭିସ୍ ତେଲ।
ନାଁ ସାମ୍ପୁ ସାମ୍ପୁ ଲଗାଏ ତେଲ ଲଗାଏନି ଅଏଲ୍
ସାମ୍ପ ଲଗାଅ କିସାମ୍ପ?
ଲୋ
ଡୋଭ ଏଟା କେତେଟଙ୍କା ନିଏ କହିଲ?
ପାଞ୍ଚ ଟଙ୍କା।
ଭାଇ ଡବ୍ କଁପାଇଁ ଲଗଉଛ କ୍ଲିନିକ୍ ପ୍ଲସ୍ କଁପାଇଁ ଲଗଉନ?
କ୍ଲିନିକ୍ ପ୍ଲସ୍ ଟଙ୍କିକିଆ
ଠକୁଛି ଆଚ୍ଛା। ଭାଇ ତମେ ବୋରିଂରେ ଗାଧାଅନା ନଳକୂପରେ? ହାଲୋ।
ସ୍ଵିମ୍ମିଂପୂଲରେ ଗାଧାଏ।
ସୁଇମିଂ ପୁଲରେ ଆପଣ ଘର ପାଖରେ ସୁମିଂ ପୁଲନା ଆପଣ ଘର ରୁମ୍ ଭିତରେ ସୁମିଙ୍ଗପୁଲୁଟା ଅଛି?
ଆମ ଘରପାଖରେତ ହୁଁ ହୁଁ।
ଆଚ୍ଛା ଆଜିତ ଆଜିତ ଗାଧେଇବେନି ଆପଣ ମନା କରୁଥିଲେ?
ଆଜିତ
ହଁ ହଁ ହଉ ଭାଇ ଆପଣଙ୍କ ସହିତ କଥା ହେଇଥିବାରେ ଅଶେଷ ଅଶେଷ ଧନ୍ୟବାଦ।
ହୁଁ